ହ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ କହୁନ। ତ ଏଇଠି ଆମ ଝିଅ ଯିବ ବୋଲି ସାଇକେଲ ଟା ତାର କାଢୁଥିଲି।
ଉହୁଁ ଯଷରେ
ହାଁ
ଟିଉସନ ନା କଣ?
ହଁ ହଁ ଟ୍ୟୁସନ ଯିବ ଆଲେ ଫୁଣି ଡ୍ୟାନ୍ସ କ୍ଲାସ ଯିବ ଆସିକି। ଟ୍ୟୁସନ ରୁ ଆସିଲେ।
ଓହୋ ସନ୍ଧ୍ୟା ଡେଲି ସନ୍ଧ୍ୟା ଡ୍ୟାନ୍ସ କ୍ଲାସ କରୁଛନ୍ତି।
ହଁ ହଁ ଶନିବାର ରବିବାର।
ପଛପଟରେ ନଈ ଜଉଟା କମ କମ କର ବେଶୀ କଲେ ପ୍ରୋବ୍ଲେମ ଜାଣିବ।
କଣ?
ପଛପଟ ନଈ ଜଉଟା ଜଉ ସାଉଣ୍ଡ ହଉନିନା ଟିକେ କମ କମ କର ପ୍ରୋବ୍ଲେମ ହ
ଅ ହଉ ହଉ।
ହୁଁ।
ଏବେ ଶୁଣା ଜାଉଚି ଆଉ ହଉ କୁହ।
କଣ ଖାଇଥିଲ ଆଉ।
ଆଉ ଖାଇଥିଲି ଭାତ।
ହୁଁ ଭାତ ସାଙ୍ଗରେ?
ଭାତ ଡାଲି ଆଉ ଗୋଟେ ଭଜା ହେଇଥିଲା। କିନ୍ତୁ ଭଜା ଭଜି ହଉଛି ଏବେ ଆଉ ଡାଲି ଭଜା ଟିକେ ଅଧିକ ହଉଚି ଆଉ। ଭଲ ଲାଗୁଚି ଟିକେ ଡାଲି ଭଜାଟା ଆଉ ଟିକେ ଭଲ ଲାଗୁନି ଖାଇବ
ହୁଁ ହୁଁ।
କିଛି ଭଲ ଲାଗୁନି ଖାଇବାକୁ।
ହୁଁ। ବର୍ଷା ହେଇଛି ନା ନୁହେଁ।
ନା ନା ବର୍ଷା ତ ନାଇଁ ଗୁଳୁଗୁଳି ପ୍ରବଳ।
ପ୍ରବଳ ବର୍ଷା, ବର୍ଷା ଆମର ଆଡେ ଜୋର ହେଇଥିଲା ନା? ହୁଁ।
ଗୁଳୁଗୁଳି ହଉଛି ଜୋର ସେ ସିଏ ଯେ ପାଣି।
ହୁଁ।
ନାଇଁ ସେ ମୁଁ ଉଣେଇଶ ବର୍ଷରୁ ଯିବୁ। ଜୀବନ ପଳଉଛି ପ୍ରାଣ ପଳେଇବ ଆଉ କୋଉ ଦିନ ଆଉ। ଲୋକ ସେନ୍ସଲେସ୍ ହେଇଯାଇଛନ୍ତି ଏଇ ଏଇ
ଗରମ ଟା ହଉଛି ନା ଜୋରେ ବର୍ଷା ଆମେ କାଲି ମାନେ ପନ୍ଦର ଦିନ ଏଇ ଯୋଉ ରଜକୁ ହେଇଥିଲା ବର୍ଷା ତାପରେ ଏଇ କାଲି ଜାକେ ବର୍ଷା ହେଲା, ବର୍ଷା ମାନେ ଏତେ ଗରମ୍ ଦିନେ ରହି ହଉନି ଏତେ ଗରମ ମୁଣ୍ଡ ଖରାପ ହେଇଯାଉଚି।
ତାପରେ କା ଆଉ ସକାଳୁ ମୁଁ କାହାକୁ ଫୋନ କରିଲିନି, ଆଉ ବାବାଙ୍କ ଦେହ ଟା ଟିକେ ଭଲ ନାହିଁ ତ।
ହୁଁ- ହୁଁ।
ହୁଁ କାଲି ବର୍ଷା ଯୋଉ ହେଲା ଉଁ ବର୍ଷା ହେଲା
ଓ ହୋ।
ଟାଇଲି ଘରେ ପଡିଗଲେ।
ଅ
ପଛ ମୁଣ୍ଡ ବାଡେଇ ହେଇଗଲା ଆଉ, ଏଇଆ ଆଉ।
ମୁଣ୍ଡ ଫୁଣ୍ଡ ଫାଟି ଯାଇଛି ନା?
ନା ନା କିଛି ହେଇନି, କିନ୍ତୁ ଉ କିଛି ହେଇନି।
ଆଉ ପ ପଛ ମୁଣ୍ଡ ଟା ନା?
ହଁ ପରା ରୋଷେଇ ଘରଟା ପଇଲାନି।
ତାପରେ
ହୁଁ ଆମ୍ବ ଫାମ୍ୱ ଗଛ ଅଛି କି ନାଇଁ ତମର?
କଣ?
ଆମ୍ବ ଗଛ ଅଛି କି ନାଇଁ ତମର?
ମରୁ ଭୂମି କହିଲେ ଚଳେ।
ହୁଁ -ହୁଁ ଆମର ତୋଟା ଆମ୍ବ ତୋଟା ଆମର। ଆମର ଗୋଟେ ତୋଟା ଆମ୍ବ
ଆମର ଯାଗା ପଡ଼ିଛି କିନ୍ତୁ ଗଛ ହଉନି, ଗୋଟେ ପ୍ରୋବ୍ଲେମ ଆମର ଯାଗା
ମାନେ ବାଲି ଜାଗା ଟାଇପର ହ୍ୟାଲୋ ହ୍ୟାଲୋ ଶୁଣାଗଲାନି?
ହଁ ଆମର ଜାଗା ପଡିଚି ଜାଗା ପଡିଚି ଏମୁଣ୍ଡରୁୁ ସେମୁଣ୍ଡ ଯାଏ। କିନ୍ତୁ କିଛି ଗଛ ହଉନି। କିଛି ବୋଲି କିଛି ଗଛ ନାହିଁ, ଗଛ ଯାହା ଲଗଉଛୁ ମା ମାଙ୍କଡ଼ ଖାଇଯାଉଛି ନହେଲେ କୋଉ ଆ ଯୋଉ କିଏ ଉପାଡ଼ି ଦଉଚି।
ଆପଣ ଘେରା କରିକି। ଘେରଉ କରିକି ରଖିବ ରହିବ ନହେଲେ ତ ରହିବନି।
କଣ?
ସେ ଯୋଉ ଘେରଉ କରିକି ରଖିବ ଗ
ଘେରଉ କିଛି ଏଡ ବଡ ଏରିଆ କହିଲି ବା କେଡ଼ ବଡ଼ ଏରିଆ ପଡିଛି କିନ୍ତୁ ଗଛ ହିଁ ହଉ କରିବୁ।
ଲଗାଲଗି କରୁଛ ନା?
କିଛି ହଉନି କହିଲି ବା ସାରୁଗଛ ଲାଗିଥିଲା ସାରୁ ମାନେ ସାରୁ ଲଗା ହେଇଥିଲା। ସାରୁ ଚାଷ କରାହଉଥିଲା ଦିବର୍ଷ ହେଲା ଦିବର୍ଷ ପରେ ପୁଣି ଯଉ ଆକୁ ସେୟା ପୁଣି ଘାସ ଉଠିକି।
ଘାସ ଉଠିକି କିଛିନାହିଁ ଆଉ।
ଉଁ ସେଇ ଯାଗା ଟା କଣ ବାଲିି ଯାଗା କି?
ହଁ। ତାପରେ ଗାଈ ଖାଇଯାଉଛନ୍ତି ରେ ରେ କଦଳୀ ଗଛଟା ଲାଗୁଛି ସେ ମାଙ୍କଡ ତାକୁ ଟେକିକି ନେଇକି ପଳଉଛନ୍ତି।
ଆରେ।
ମାଙ୍କଡ ଖାଇବେ ମାଙ୍କଡ଼ ପୁରା ଏମିତି ଯେମିତି ଚୋପା ଛଡେଇକି ଖାଆନ୍ତି ମଣିଷ ଯେମିତି ଖାଆନ୍ତି ମାଙ୍କଡ ପୁରା ସେମିତି ଖାଉଛନ୍ତି।
ଭ ଭଣ୍ଡା ଗୋଟେ ରଖେଇ ଦଉନାହାନ୍ତି ଗୋଟେ ଭଣ୍ଡା ଏଡିକି ଟେ ଛୋଟିଆ ଭଣ୍ଡା ହେଲା ବେଳକୁ ସେ ତାକୁ ନେଇିକି ପାରେ।
ଏ ମାଙ୍କଡ ଅଛନ୍ତି ଆଉ।
ପ୍ରବଳ ପା ଏପଟେ ନନ୍ଦନକାନନ ପାଖ।
ସେଇଥିପାଇଁ ଆଉ ମାଙ୍କଡ଼ ପକେଇକି ପୁରା ରାଜୁ
ମାଙ୍କଡ କ ମାଙ୍କଡ ଗୋଡେଇବେ ଏମି ତି ଯେ ତ ଘରଦ୍ୱାର କିଛି ପାଇବନି।
ହୁଁ ନା।
ହଁ ପାତିମାଙ୍କଡ଼ ଗୋଡ଼େଇବ।
ଖାଇବା ପାଇଁ ପାଉନାହାନ୍ତି ନା।
ଏନ ଆ ଦେଖ ତାଙ୍କର ଏଇଟା ଜଙ୍ଗଲ ଏରିଆ ଏଇଟା ହଉଛି ଜଙ୍ଗଲ ଆମେ ଜଙ୍ଗଲ କାଟି ବି ଯଦି ଆମେ ଘର କରିଦବା ସିଏ କୋଉଠୁ ଘର
ସେ କଉଠୁ ପାଇବେ?
ସେ ଗୋଡଉଛନ୍ତି ଆ ହେଇଟା ହଉଛି ଆକଚୁଆଲିରେ ଜଙ୍ଗଲ ଏରିଆ। ହଁ ଏଇଟା ହଉଛି ଜଙ୍ଗଲ ଏରିଆ ହୁଁ ତାଙ୍କ ଜଙ୍ଗଲରେ କାଟିକି ଆମ ଆମେ ଘର କରି ରହୁଛୁ।
ଆଉ ସେ ତମକୁ ଛାଡିବେ ନା ଆଉ ବାଡ଼ଉ ନାହାନ୍ତି କୁହ ତାଙ୍କ ହାତ ଗୋଡ ନାହିଁ ବୋଲି।
ଆହା ଗୋଡଉଛନ୍ତି ବୋପା ମା। କାମୁଡ଼ି ଦଉଛନ୍ତି ଆମ ଏରିଆର କେତେ ଲୋକ କାମୁଡ଼ାରେ ଗଲେଣି।
ଆରେ।
କାମୁଡି ପୁରା କଣା କରି ଦଉଛନ୍ତି ଗୋଟେ ଏରିଆ ପୁରା। ମୋ ସାଙ୍ଗର ଗୋଟେ ଗୋଡକୁ କାମୁଡିଥିଲା ଯେ ତା କାମୁଡା ଯେ କେତେ ଇଞ୍ଜେକ୍ସନ ନେଇକି ଭଲ ହେଇଛି।
ଉଁ ହୁଁ।
କାମୁଡି ଦଉଛି ନା ଆଉ କଣ କରାଯିବ ସିଏ ତା ଗୋଡଉଛନ। ଖାଇଆକୁ ନ ପାଇଲେ।
ହୁଁ।
ଆମେ ସେଥିପାଇଁ ଯାଉଛୁ ଯେ ଡରି ଡରିକି ଯଦିି କିଏ ଗୋଡେଇଲା ବାଇଚାନ୍ସ ଆମେ ଦୌଡିବୁ। କ୍ୱାଡ଼େ କୁଆଡ଼େ। ତାଙ୍କ ସହିତ ଦୌଡି ପାରିବୁ ହିଁ ନାଇଁ କଣ୍ଟେଷ୍ଟ ଲଗେଇ ପାରିବୁନି ତାଙ୍କ।
ତମେ ତାଙ୍କ ସାଙ୍ଗେ କଣ ଡେଇଁପାରିବ କି କଣ?
ଆମ ତାଙ୍କ ସହିତ ବୋପା ଲୋ ତାଙ୍କ ସହିତ ଯିଏ ଦୌଡିବ ସେ ଗଲା ମରଣ ମୁହରେ ପଡିବ।
ହୁ ହୁ। ଯୋଉ ଡେଇଁରେ ଡେଇଁ ଡେଇଁକି ଡେଇଁ ଡ଼େଇଁକି ତାଙ୍କର ପଦିବ ଆ ହୁଁ। ଟିକେ କମ ଗରମ ହଉଛି ନା? କାଲେ ଧ ର ଆଜି ଟିକେ କମ ହେ ବର୍ଷା ଯେହେତୁ ହେଇଯାଇଛି।
ହୁଁ ଆମର ଆମର ଅହର ବେଶୀ ଲାଗୁଛି ଅହର।
ହୁଁ।
ହଁ ସେଥିପାଇଁ ଏଥର ସୋଲାର ଆଣିବୁ ଆଉ ବିଲ ଗଣି ହଉନି?
ହୁଁ ମତେ ବରାଣ ଦେମ ଟା ଆସିବ ନା? ଅଜି କରେଣ୍ଟ ବିଲ ଟା ଆସିବ।
ବିଲ୍ ଆମର କେତେ ଆସିଛି ଜଛନ୍ତି ପାଞ୍ଚ ହଜାର।
ହେ ଭାଇ।
ପାଞ୍ଚ ହଜାର ଆସୁଛି ଏମିତି।
ତମର ତାହଲେ ବେଶୀ ବାୟୁ ପ୍ରଦୂଷଣ କରୁଛ।
ନାହିଁ ଆମର ଗଛ ଲୁଛ ଅଛି। କିନ୍ତୁ ଆମେ ସମ୍ଭାଳି ପାରୁନୁ ହଁ ଆମେ ସମ୍ଭାଳି ପାରୁନୁ। ଆମେ ମାନେ ସମ୍ଭାଳିଛନୁ ମୁଁ କହୁଛି ପା ମୋ ଦେହ ଯାକ ଫ ଫଳିଗଲା ଦିନେ ପୁରା।
ଆମ ତ ସେମତି ହେଲା ସମସ୍ତେ ସେମିତି ହେଲା।
ପୁରା ନାଲି ପଡିଗଲା ମୁଁ ମେଡିକାଲ ଯାଇକି ଆଲି ପୁରା ଡାକ୍ତର ପାଖକୁ ଗଲି ସିଏ କହଲେ ଗରମ ରହୁଛି ନା ତାର ପୁରା ଦେହ ଯାକ ମୁହଁ ଯାକ ମୁଣ୍ଡ ଯାକ ସବୁଆଡେ ମୋର ହେଇଗଲା।
ଆଝିଓ ଏକ ତଛ ତ ହେଇକି ବି ଝିଅ ଖାଇବି ଆମର ଏମିତି ହେଇଗଲା ଯେ ଏତେ ଗରମ ହେଇଗଲା। ମୁ ମୁଣ୍ଡ ଖରାପ ହେ
ତାପରେ ସ ଥ ଏସି ଲାଗିଲା ଠୁ ସବୁ ଠିକ ଠାକ୍ ରହିଲୁ। ମୁର୍ତୁ ସେରା ଆଲ ମାନେ କୁଣ୍ଡେଇ ହବ ଯେ କୁଣ୍ଡେଇ ହବ ଯେ ପ୍ରାଣ ପଳେଇବ ଯେମିତି।
ହୁଁ।
ଟର ମନା କରିଥିଲା ହାର୍ଟ ପେସେଣ୍ଟ କୁ ରହିବା ପାଇଁ ଏସିରେ ଅଧିକ ସମୟ। ଆଉ ମୋର ତ ଏମିତି ହଉଛି ମୁଁ କଣ କରିପାରିବି?
ଆଛା। ଏ ଘରେ ସମସ୍ତେ ଖାଇକି ସୋଇ ପଡିଛନ୍ତି।
ହଁ ଆମର ଟେବୁଲ ଫ୍ୟାନ ଗୋଟେ ଲାଗିଚି ଉପର ଫ୍ୟାନ୍ ଲାଗିଥିବ ଏସି ଲାଗିଥିବ।
ଆରେ କଣ ପାଇଁ ପୁଣି ତିନିଟା କଣ ପାଇଁ।
ଗରମ କହୁଛି ବା ହାର୍ଟ ପେସେଣ୍ଟ ସବୁବେଳେ ଅହରହ ଗ୍ୟାସ ନଉଛି। କ ହେଲା। ସେଥିପାଇଁ କି ମତେ ଡକ୍ଟର ମନା କରିଛି ଅଧିକ ଥଣ୍ଡାରେ ରହିବୁନି କି ଅଧିକ ଗରମରେ ରହିବୁନି। କିନ୍ତୁ ମୁଁ ସବୁଠୁ ଅଧିକ ଥଣ୍ଡାରେ ରହୁଛି।
ଆ ଏତ ସଥା ଭାାବି ତ।
ହୁଁ ରହିବାକୁ ପଡୁଛି ଆଉ ଗରମ ମତେ ହଉଚି।
ନା ଏତେ ଥଣ୍ଡାରେ ବି ରହିବନି।
କଣ କରାଯିବ ଆ ତୁ ଗରମ ଅଛି ମୁଁ ଫଳି ଯାଉଛି ଦେହ ଯାକ।
ହଁ।
ପୁରୁରା ପୁରା ନଲି ନଲେ ଡିଜିସ୍। ସବୁବେଳେ ହେଇଯାଉଛି ଫୋଟକା ବାହାରି ଯାଉଛି ସବୁ ବଡ ବଡ।
ଅତିରିକ୍ତ ବର ମାନେ ଫୋପା ଯାଉଛି ଆଉ।
ମୋର ଫୋଟ କା ନା ସମ୍ଭାଳିିବନି ବା ଫୋଟୋକା ବାହାରି ଯାଉଛି ସେଥି ପାଇ ମାନେ ନଥିଲା ଆମର ଏସି ମେ ଦିଟା ଗୋଟେ ଏସି ଥିଲା ସିଏ ଅର ଏତେ ଲାଗେନି।
ହୁଁ
ସେ ଏସି ଟା ପୁରୁଣା ହେଇଗଲା ସେ ଏସିଟାକୁ ଦେଇକି ଆଉ ଗୋଟେ ଏସି ଆଇଲୁ ଆହୁରି ଗୋଟେ ଏସି ଆସିବ ହେପଟ ଘର ପାଇଁ ଏବେ ବି ଗୋଟିଏ ଏସିି ଅଛି ସେ ଏସି ଟା ପୁରୁଣା ହେଇଗଲେ ଟିକେ ଅଧିକ ଇଏ ଭିଡେ ଲାଇନ ଭିଡୁଥିଲା ସେ ତାକୁ ଦେଇଦେଲେ।
ହଁ ହଉ ହଉ ହଉ ତାହେଲେ ମୁଁ ରଖଛିି କାମ
ହଁ ହଁ।